ଭାଇ ଭାଇ।
ଉ ଜୟ ଜଗନ୍ନାଥ ଭାଇ।
କଣ କରୁଛନ୍ତି ଭାଇ?
ଆଜ୍ଞା।
ମୁଁ କହିଲି ଆପଣ କଣ କରୁଛନ୍ତି ବର୍ତ୍ତମାନ?
ଆଜ୍ଞା ଭାଇ ଆମର ତ ବସିଛି ଏଇ ରାସ୍ତା ଉପରେ ବସିଛି ଆଉ କଣ ରାସ୍ତା ସାଇଡ ରେ ବସିଚି ପବନ ଖାଉଛି ଟିକେ। ଥଣ୍ଡା ଥଣ୍ଡା ପବନ ମେଘୁଆ ପାଗରେ ଥଣ୍ଡା ଥଣ୍ଡା ପବନ।
ଭ୍ରମଣ କରୁଛନ୍ତି।
ଥଣ୍ଡା ପବନ ଟିକେ ଖାଉଛି ଆଉ କଣ କରିବା।
ଭାଇ ଆପଣ ଭୋଜନ କରିସାରିଲେଣିି ଆପଣ?
ଆପଣ କଣ କରୁଛନ୍ତି?
ଭାଇ ବର୍ତ୍ତମାନ ଭୋଜନ କରିକି ଘରେ ହିଁ ବସିଛି ଭାଇ। ହୁ ବର୍ତ୍ତମାନ
ଆପଣଙ୍କ କଥା ଟିକିଏ ଠିକ୍ ସେ ଶୁଭୁନି ଟିକେ ମୋବାଇଲ୍ ଟା ପାଖକୁ ଆଣୁନାହାଁନ୍ତି।
ଭାଇ ଆପଣଙ୍କ
ଆଜ୍ଞା ଭାଇ।
ଆପଣଙ୍କୁ ସ୍ପଷ୍ଟ ଭାବରେ ଶୁଭା ଗଲା।
ଆଜ୍ଞା ଭାଇ ଚଳିବ କିଛି କଥା ନାଇଁ କୁହନ୍ତୁ ଆପଣ।
ଆପଣଙ୍କର ଘରେ ରୋଷେଇ କଣ ହେଇଛି ଆଜି ଖାଦ୍ୟରେ।
ଆପଣ ବୋଧେ ଆପଣ ବୋଧେ ଆପଣ କାନ ଯନ୍ତ୍ର ଲଗେଇଛନ୍ତି।
ନାଇଁ ନାଇଁ ଭାଇ ମୁଁ କାନ ଯନ୍ତ୍ର କିଛି ବ୍ୟବହାର କରୁନି।
ଆଚ୍ଛା ଟିକିଏ ଆପଣଙ୍କର ଭଏସ୍ ଟା ଟିକେ ସ୍ଲୋ ସ୍ଲୋ ଶୁଭୁଛି ତ ସେଥିପାଇଁ ଧୀରେ ଧୀରେ ଶୁଭୁଛି ସେଥିପାଇଁ।
ଆଚ୍ଛ ଭାଇ ଆପଣଙ୍କୁ ଏବେ ଠିକ୍ ସେ ଶୁଭାଗଲା।
ଆଜ୍ଞା ଆଜ୍ଞା ଆଜ୍ଞା ଏବେ ପୁରା ସ୍ପଷ୍ଟ ଭାବରେ ଶୁଭା ଗଲା।
ଭାଇ ଆଉ ଆପଣଙ୍କ ଘରେ ଖାଇବାରେ କଣ ହେଇଥିଲା ଆଜି କହିଲେ ଭାଇ।
ଆଜି ଭାଇ ଆମ ଘର ହେଇଥିଲା ପନିର୍ ତରକାରୀ ପରଟା ଆଳୁ ଭଜା ଆଉ ଆମ୍ବ ଇତ୍ୟାଦି ଇତ୍ୟାଦି ଏମିତି ଆଉ।
ଆଜ୍ଞା ଭାଇ?
ହୁଁ। କହିଲି ଆପଣ ବହୁତ ବଢିଆ ଖାଦ୍ୟ ଖାଉଛନ୍ତି ଯେମିତିି ଆମ ପୃଷ୍ଟି ଆପଣଙ୍କର ପୃଷ୍ଟିଆର ଖାଦ୍ୟ ଟିକେ ଖାଉଛନ୍ତି ଆପଣ ତ।
ଆଜ୍ଞା ଆଜ୍ଞା।
ଆଉ ଭାଇ ଆପଣ କୁଆଡ଼େ ଆଜି କୁଆଡ଼େ ବୁଲିବାକୁ ଯାଇଥିଲେ?
ଯାଇଥିଲି ଭାଇ ବହୁତ ଦୂରକୁ ଯାଇଥିଲି ବୁଝିଲେ କି।
ଆଜ୍ଞା।
ଯାଇଥିଲି ଭାଇ ଆଜି ବହୁତ ଦୂରକୁ ଯେମିତି କି ଆମର ଆପଣ ଜାଣିଥିବେ ଗଞ୍ଜାମ ଡିଷ୍ଟ୍ ସେଠି ଯାଇଥିଲି।
ହଁ ଗଞ୍ଜାମ ଡିଷ୍ଟ୍ କିଏ ନ ଜାଣିଛି କରୁନାହାଁନ୍ତି।
ତା ବିଷୟରେ ତ ଜାଣିଥିବେ ବହୁତ କିଛି? ମୁଁ କହିଲି ସେ ବିଷୟରେ ତ ଆପଣ ବହୁତ କିଛି ଜାଣିଥିବେ?
ଥିବି। ସେଠି ବି ଆମର କିଛି ବୁଲାବୁଲି କରିବାକୁ ଜାଗା ଅଛି ଯେମିତିକି ବୁଦ୍ଧ ଖୋଲ ହେଇଯାଉ ଆମର ଯୋଉ ହେଟି କଣନ୍ତି ଆମର ଯୋଉ ତାରେଣୀ ଅଛନ୍ତି।
ପର୍ଯ୍ୟଟନ ସ୍ଥଳୀ ଐତିହାସିକ। ଯିଏ କିି ଆମର ଋଷିକୂଲ୍ୟା ନଦୀ ଆପଣ ତ ଜାଣିଥିବେ।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆଜ୍ଞା ସେଟା ତ ସେଇଟା ତ ସେଇଟା ତ ମୁଁ ସେଇ ତ ମୁଁ ଆମର ପିଲାବେଳୁ ମୁଁ ବହିରେ ପଢ଼ି ପଢ଼ି ଆସିଛି ଆମର ଇତିହାସରେ।
ତାହେଲେ ଆଉ ଆଉ ଗୋଟେ ଜାଗା ବି ଜାଣିଥିବେ ଆପଣ ଆଉ ଗୋଟେ ସ୍ଥାନ ବି ଜାଣିଥିବେ ଯିଏ କିି ଗୋପାଳପୁର ସମୁଦ୍ର ଭେଳାଭୂମି।
ଆଜ୍ଞା ଆଜ୍ଞା ସେଟା ତ କି ସେଟା କେମିତି ଭୁଲିବା।
ଆଉ ଗୋଟେ ବି ଜାଣିଥିବେ ଆମର ଚିଲିକା। ଚିଲିକା ହି ଅ ହ୍ରଦ ବି ଜାଣିଥିବେ।
ହଁ ଚିଲକା ହ୍ରଦ ସେଠି ବହୁତ। ଯୋଉ ମାନେ ବହୁତ ପକ୍ଷୀମାନେ ବହୁତ ପ୍ରକାରର ପକ୍ଷୀମାନେ ସେଠି ଆସିକି। ନିଜ ବାସ ନିଜେ ବାସ କରନ୍ତି।
ବହୁତ ବହୁତ ପ୍ରକାର ଭାଇ ବହୁତ ପ ବିଭିନ୍ନ ବିଭିନ୍ନ ପ୍ରକାର ଆପଣମାନେ ଯାଇକି
ବିଭିନ୍ନ ବିଭିନ୍ନ ପ୍ରକାର ଏବେ ତ। ଏବେ ହୁଏତ ପକ୍ଷୀମାନେ ଲୋପ ପାଇ ଯାଉଥିବେ କିନ୍ତୁ ଚିଲିକାକୁ ଯିବେ ଆପଣ। ଯେଉଁ ପ୍ରକାରର ପକ୍ଷୀ ଖୋଜିବେ ଆପଣଙ୍କୁ ସେଇ ସେହି ପ୍ରକାରର ପକ୍ଷୀ ମିଳିଯିବ ଚିଲିକାରେ।
ଆଛା ଆଛା ଆଛା ଠିକ୍ କଥା ଭାଇ। ଆଉ ଆପଣ ବି ତ ଜାଣିଥିବେ କି ଆମର ଆଜ୍ଞା।
ମୁଁ କହିଲା ବେଳେ ମୁଁ କହିବା କଥା କି ଆମର ଚିଲିକାରେ। ସବୁ ପ୍ରକାରର ପ ଖି ରହିଥାନ୍ତି କାହିଁକିନା ସେଠି ସେତେ ମୋବାଇଲ କେହି ବେଶୀ ୟୁଜ୍ କରନ୍ତିନି। କାହିଁକି ନା ସେଟା ପାଣି ଜାଗା ବହୁତ ପାଣି ଜାଗାଟା ନା ତ ସେଥିପାଇଁ। ସେଥିପାଇଁ ପକ୍ଷୀମାନେ ସେଇଠି ରହିବାକୁ ପସନ୍ଦ କରନ୍ତି ବୁଝିଲେ।
ଭାଇ ବିଦେଶୀ ପକ୍ଷି ବି ଭାଇ ଆସିକି ସେଠି। ବର୍ତ୍ତମାନ ଏବେ ବର୍ଷା। ଆରମ୍ଭ ହେଇଗଲେ ଭାଇ ବିଦେଶୀ ପକ୍ଷୀ ମାନେ ବି ଆସିବେ ବର୍ଷା ହଉ। କିମ୍ବା ଶୀତ ଦିନେ ଶୀତ ଦିନେ ବି ବହୁତ ପକ୍ଷୀ ଗୁଡା ଆସିକି ସେଠି।
ଆପଣ ସେଠିକି। ସେଠିକି ଯିବେ କେବେ ଶୀତ ଟାଇମ ସ୍ ରେ ଚିଲିକାକୁ ଯିବେ।
ଆଜ୍ଞା ଆଜ୍ଞା ଭାଇ।
କିନ୍ତୁ ବୁଲିବାର ମଜା ନେବେ ଶୀତ ଦିନରେ। ଆପଣ ବୁଲିବାର ମଜା ନେବେ ଶୀତ ଦିନରେ ଶୀତ ଦିନରେ। ଯିବେ ଆପଣ ସେଠି ମା କାଳିଜାଇଙ୍କୁ ଦେଖିବେ ଆଉ ବିଭିନ୍ନ ପ୍ର ପ୍ରକାର ମାନେ ମାଛ ମାନଙ୍କୁ ଦେଖିବେ।
ଆଚ୍ଛା ଆଚ୍ଛା ଆଚ୍ଛା।
ଫିନ୍ ବି ଆପଣ ଦେଖିପାରନ୍ତି ଆପଣଙ୍କ ଭାଗ୍ୟରେ ଯଦି ଥିବ ଦେଖିବା ପାଇଁ। ଆଉ ପୁଣି ପକ୍ଷୀ ବହୁତ ବହୁତ ସାରା ପକ୍ଷୀମାନଙ୍କୁ ବି ଦେଖିବେ ବଢିଆ ବ ବହୁତ ଭଲ ଲାଗେ ସେ
ଭାଇ ଆଉ ଗୋଟେ ଜାଗା ବି ଆପଣ ଜାଣିଛନ୍ତି ଆଉ ଗୋଟେ ଜାଗା ବି ଜାଣିଛନ୍ତି ଟ୍ରାମ ତାମ୍ପରା ହର ହଦ୍ର ଏଇଟା ଜାଣିଛନ୍ତି।
ହ୍ ହ୍ରଦ ତାମ୍ପେରା ହ୍ରଦ।
ତାମ୍ପରା ହ୍ରଦ।
ହ୍ରଦ ଟା ତ ଆମର ଯୋଉ ଅଛି ସେଇପଟ ସାଇଡ଼୍ ରେ। ସୀତା ପାଖରେ ଯୋଉ ଅଛି ଆମର ତାମ୍ପେରା ହ୍ରଦ।
ଆଜ୍ଞା ଆଜ୍ଞା ଆଜ୍ଞା।
ହୁଁ ହୁଁ ସେଟା। ମୁଁ ଜାଣିଚି କିନ୍ତୁ ମୁଁ ସେଇଟାକୁ କେତେଳେ ବୁଲିବାକୁ ଯାଇନାହିଁ।
ଓ ହୋ ଭାଇ ସେଠି ବିି ଆପଣ ବର୍ଷା ସମୟରେ ଯିବେ ବୁଝିଲେ କି। ଆପଣ ବର୍ଷା ସମୟରେ ଯିବେ ସେଠି ଆମର କଛ୍ୟପ ମାନେ ଯେମିତି ଅଣ୍ଡାରୁ। ଯେମିତି ଛୋଟ ଛୋଟ ଛୁଆ ଗୁଡା ବାହାରୁ ବାହାରିବେ ଏଇ ସମୟରେ। ଆପଣ ଏବେ ନାଇଁ।
ଆଚ୍ଛା ସିଏ ସିଏ ସିଏ ତାଙ୍କ ସିଏ। ତାଙ୍କ ପିଲାମାନଙ୍କୁ ଅଣ୍ଡାରୁ ବାହାର କରନ୍ତି ମାନେ। ଯୋଉ କହିବା ଭଳିଆ କହିଲା ଭଳିଆ ଅଣ୍ଡାରୁ ସେମାନେ ଫୁଟାନ୍ତି।
ଆଜ୍ଞା ଭାଇ ସେ ଦୃଶ୍ୟ ଦେଖିବ ନା ବହୁତ ମାନେ ଏମିତିକା କି ଯେମିତି ପୁରା ଦୁନିଆ ହିଁ ଗୋଟେ ସାଇଟ ଆଉ ଆପଣ ଗୋଟେ ସାଇଟି।
ହଁ ସେଠି ବହୁତ କଇଁ ମାନେ ଅଧିକାଂଶ ଛୋଟରୁ ବଡ଼ କଇଁଛମାନେ ବି ସେଠି ରହନ୍ତି। ସବୁ ପ୍ରକାରିଆ କଇଁଛ ସେଠି ମିଳିପାରିବ ଆପଣଙ୍କୁ।
ଆପଣ କେବେ ଆସନ୍ତୁ। ତାପରେ ଆଉ ଗୋଟେ ବି ଜାଣିଥିବେ ତପ୍ତ ପାଣି। ଆପଣ ତ ଜାଣିଥିବେ ଆମର ତପ୍ତବାଣୀ ଯେକି ଅ ଗରମ ପାନୀୟ ସେତୁ ହୁଁ
ହଁ ଉଷ୍ମ ପ୍ରସ୍ରବଣ ଯାହାକୁ କହନ୍ତି ଆପଣ ଉଷ୍ମ ପ୍ରସ୍ରବଣ ଯେଉଁଠି ଗରମ ପାଣି ବାହାରେ।
ଆଉ ଗୋଟେ ବି ଜାଣିଥିବେ କି ଆମର ପାଟ ଶାଢୀ ବି ସେଠି ତିଆରି ହୁଏ। ଯିଏକି ଆମର ବ୍ରହ୍ମପୁର ତାକୁ ଇଂଲିଶ ରେ ବି ଆମର ସିଲିକି ସିଟି କୁହାଯାଏ। ଆପଣ ତ ଜାଣିଥିବେ ସେଠି ବହିରେ ବି ପଢ଼ିଥିବେ କି ଆମ ବ୍ରହ୍ମପୁରକୁ କୁହନ୍ତି ସେଟା।
ଆଜ୍ଞା ଆଜ୍ଞା।
ଏ କଥା ବହୁତ ବହୁତ ବଢିଆ ଭାଇ ବହୁତ ବଢିଆ
ଆଜ୍ଞା ଭାଇ ଆଉ ଆପଣ ସେପଟେ ଯୋଉ ଯାଇଥିଲେ ବୁଲିବାକୁ। ସେପଟେ ଯୋଉ ଯାଇଥିଲେ ଆପଣ ବୁଲିବାକୁ ଆଉ କୋଉ କୋଉ ଜାଗା ଆପଣ ବୁଲିଲେ?
ଉଁ ଆଉ ତ ଅଛି ବହୁତ କିଛି ଜାଗା ଅଛି। ଯେମିତି କିି ଆମର ଅ ସମୁଦ୍ର କୂଳେ ଆମର ଏଇଠି କୁଠି କହିଲେ? ବତେସ୍ୱର। ସେଠିବି ଆପଣ ଯାଇପାରିବେ କି ରମ୍ବାଠୁ ବହୁତ ପଛରେ।
ବୁଦ୍ଧ ଖୋଲ ଆପଣ ତ ବୁଦ୍ଧ ଖୋଲ ଯାଇଥିବେ?
ବୁଦ୍ଧ ଖୋଲ ବି ଯାଇଛି ସେ ବହୁତ ବଢିଆ ଜାଗା ସେଠି ଭାଇ। ଜଙ୍ଗଲମୟରେ ସେଠି ଶିବ
ଶିବ ପାର୍ବତୀ ବସିଥିବେ ତାଙ୍କର ବହୁତ ବଡ଼ ବଡ଼ ମୂର୍ତ୍ତି। ବନାହେଇକି ରଖାହେଇଚି।
ସେ ଦୃଶ୍ୟ ଭାଇ ସେ ଦୃଶ୍ୟ ବହୁତ ପ୍ରକାର। କାହିଁ କହିଲେ ଉ ଦୁଇ ଜଙ୍ଗଲ ମଧ୍ୟରେ ଆପଣ ଯିବେ ତ ତାହାର ଆନନ୍ଦ ଭାଇ କହିଲେ ନ ସରି ଆପଣ ତ ଯାଇ ଯାଇଛନ୍ତି କି ନ ଆଛା ଆଛା, ଆଛା। ଭାଇ ଆପଣ ତ ଯାଇଚନ୍ତି ଯାଇଥିବେ କି ନ ଯାଇଥିବେ ମୁଁ ତ ଜାଣିନି ସ୍ପଷ୍ଟ ଭାବରେ।
ଆଜ୍ଞା।
ଆନନ୍ଦ ଭାଇ ଏବେ ଆସିକି ଆପଣ ଦେଖନ୍ତୁ।
ନାଇଁ ଭାଇ ମୁଁ ତ ମୁଁ ମୁଁ ଯାଇଛି ନା ବୁଦ୍ଧଖୋଲ ଯାଇଛି ନା ସେଇଠି ଯେଉ ପାହାଡ଼କୁ କଟା ହେଇକି ରାସ୍ତା ବନା ହେଇଚି ପୁରା ପାହାଡ଼ ଉପରେ ଅଛନ୍ତି ଠାକୁର। ମହାଦେବ ତ ସେଠି ବି ସେଠି ବି ଲୋକ ଆପଣମାନେ ଏ କହିଲା ଭଳିଆ ଆମର ସେଠି ପ୍ରସାଦ ବି ଦିଆଯାଏ ମହାଦେବଙ୍କ ପ୍ରସାଦ ବି ଦିଆଯାଏ।
ଆଜ୍ଞା, ଆଜ୍ଞା,। ତାପରେ ବି ଆଉ ଗୋଟେ କଥା ଜାଣିଚନ୍ତି ଯେତିକି ଆମର ଆମ ଖାଦ୍ୟରେ ସବୁ ଲୁଣ ଯେତିକି ଆମର ଯେତିକି ସବୁ ଖାଦ୍ୟରେ ଖାଉଚନ୍ତି ଲୁଣ, ଆପଣ ଜାଣିଥିବେ। ତ ସେଠ ବିି ଆମର ରମ୍ଭା ପାଖରେ ହିଁ ସେଠି ବି ଉତ୍ପାଦନ କରାଯାଏ। ଲୁଣ ଆପଣ ଏଇଟା ବି ଜାଣିଥିବେ ତ।
ହ ନାଇଁ ଭାଇ ଏଇଟା ମୁଁ ଜାଣିନଥିଲି, ଆପଣଙ୍କ ଠୁ ଏଇଟା ଜାଇଁଲି।
ଆ ଭାଇ ଆସନ୍ତୁ ସେ ଦୃଶ୍ୟ ବି ବହୁତ ବହୁତ ବଢିଆ ଦୃଶ୍ୟ ଦେଖିଲେ ଆପଣଙ୍କ
ଆପଣଙ୍କଠୁ ମୁଁ ଆଜି ଗୋଟେ ନୂଆ କଥା ମୁଁ କହିଲି ନୂଆ କଥା। ଆପଣଙ୍କଠୁ ଗୋଟେ ଜଣିବାକୁ
ଆଇ ଭାଇ ଆପଣ ଆପଣ କଣ ଯେତିକି ଆମର ଯେତିକି ସବୁ ଓଡିଶା, ଓଡିଶା ବାସୀ ତ ମୁଁ ଏ ବର୍ଷା ହବ ଜାଣିଯିତି ସବୁଆଡେ ସେଠ ଲୁଣ ବହୁତ କ୍ଷମତାରେ ଉତ୍ପାଦନ କରାଯାଏ।
ଆଜ୍ଞା।
ଯେମିତିକି ଆମର ପାହାଡ଼ କିଛିମ ପାହାଡ ସେଇଟା ଲୁଣ। ଗୁଁଣ ପାହାଡ ବୋଲି କୁହନ୍ତି ସେଠି। ଆମର ରମ୍ଭା ପାଖରେ ବି ସେଠି
ଆଜ୍ଞା, ଆଜ୍ଞା।
ହାଲୋ ଭାଇ ହାଲୋ ଆଜ୍ଞା ଆପଣ ତାଙ୍କର ଟିକେ କଥାଟା ଟିକେ ଦୂରେଇକି ରହିଲା ଭଳିଆ ଶୁଭୁଚି।
ଏ କଣ ନା ଆପଣ ତ ଜାଣିଥିବେ ବହୁତ ପୁରୁଣା ସମୟରେ ଦେଖନ୍ତୁ ବହୁତ ପୁରୁଣା ସମୟରେ ଏଇ ଯନ୍ତ୍ର ଗୁଡା କିଛି ନଥିଲା। ଯିଏ କି ଆମେ ଏବେ ଆମ ଆପଣଙ୍କ ସହିତ କଥା ହଉଚି ଯେମିତି ସେ ଯନ୍ତ୍ର ଗୁଡା କିଛି ନଥିଲା ସେ ସମୟରେ ଆମର କଣ ଥିଲା ନା ପକ୍ଷୀ ଦ୍ଵାରା ଚିଠି ଦେବା ନେବା କରୁଥେ ତ ସେଇ ସମୟଟା ଭାଇ ଏଇ ସମୟ ଟା ବହୁତ ଫରକ। କାହିଁ କହିଲେ ଏବେ କିଛି କହିଲେ ବି ଆପଣ ସ୍ପଷ୍ଟ ଭାବରେ ଶୁଭାଯାଉନି? କିନ୍ତୁ ସେଇ ସମୟରେ କଣ ନା ଗେ ଲିଖିତ ଭାବରେ ଚିଠି ନେଇକି ଦେଇଦେବେ ତ ଆପଣଙ୍କୁ କିଛି କହିିବାର ନଥିଲା। ସେ ବା ନେଳି ପଇଲେ।
ଆଜ୍ଞା। କିନ୍ତୁ ସେତେବେଳେ କଣ?
ହୁଁ
ବହୁତ ସମୟ ଲାଗୁଥିଲା ମାନେ ଗୋଟେ କଥା ଗୋଟେ କିଛି ଜିନିଷ ପଠେଇବା ପାଇଁ। କିନ୍ତୁ ଏବେ କଣ। ମାନେ ଇଏ କରିଦେଇଛନ୍ତି ଯେ ଯେତେବେଳେ ନାହିଁ ସେ- - ସେତେବେଳେ ଆମେ- - ଗୋଟେ ଗୋଟେ ବାର୍ତ୍ତାକୁ ଆଉ ଅନ୍ୟ ଜଣଙ୍କ ପାଖକୁ ସାଙ୍ଗେ ସାଙ୍ଗେ କହିପାରିବା।
ଭାଇ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
ଆଜ୍ଞା ଆଜ୍ଞ ଆଜ୍ଞା ଶୁଭରାତ୍ରି ଭାଇ।
ଜୟ ଜଗନ୍ନାଥ ଭାଇ ଭରତ- -
ଜୟ ଜଗନ୍ନାଥ